ହଁ ଗୁଚୁପାଟି କଲ?
କହିଲା ଗୁପଚୁପ୍ ପାଟି ମୁଁ କରିବି କହିଲା ତମ ତମର କର ମୋର ମିକ୍ସଚର ପାଟି କରିକି ଏଠି ଖାଇବି। ସେ।
ହଁ।
ହୁଁ ବସି ଏକୁଟିଆ ଖାଇଲା ସେଥି ତାକୁ ଚିଡେଇ ଦେଲା ଚିଡି ଗଲା ପ୍ରବଳ କହୁଛି ମାଉସୀ ମୋ ରାଗ ଚିଟଉଚନ୍ତି। ଆଉ ଦେଇ କହିଲ ନା କହିଲା ହେଇ ଖୁସି ମଡ ମଡ କରିକିରି ଗୁ ପୁଚୁ ପୂଚୁ ହଉଚି କହିଲା ସେ ଖୁସି। ଦିଅ ତମର ଗୁପଚୁପୁ ମତେ ଦେଇଛନ୍ତି ଉଁ ଝିଅ କହିଲା ତ ଫୋନ ରେ କଥା ହବୁନୁ କି ଆସିବୁ ନାଉ ତା ତୁ ଖାଇବୁ କଣ। ଝିଅ କହିଲା ଆ-ଆଇ ଦେଖିବୁ ସବୁ ଏଇ ଯୋଉ। ତନ୍ତିୀ ଘରେ ସେ ଯୋଉ ଝିଅଟି ନା କଣ ରାନୀ ନା କଣ କହିଲେ ରା ନି ଆଉ ଉଁ ଖୁସି ମୁଁ ବଣ୍ଟି ନନା। ଆଉ ଭାଇ ଆଣ୍ଟି ଆମେ ସବୁ ଏଇ ମାଉସୀ ଆମେ ସବୁ ଗୁପଚୁପ ପାଟି। କରୁଛୁ ଆଉ ହେଇ ଆମର ଫୁ ଖାଇବୁ ଏଇ ଖୁଣା ଫିଷ୍ଟ କରିବୁ ହେଇ ଖାଇବୁ। ହଁ କ-କହିଦେଲା ହେଲା ପୋଦିନା ଆମ୍ବ ଅଦା ଘରିକା ତାକୁ ସବୁ ଗ୍ରାଇଡିଙ୍ଗ। କରି ପକେଇବୁ ଜିରା ଲଙ୍କାଗୁଣ୍ଡ ପକେଇବୁ ଏଇ ଆଳୁ ମଟର ସିଝେଇଛୁ। ଏ ସିଟି ଦଉଛି ଶୁଭୁଛି ନା ଶି ସିଏ ଏକଥାରେ ମାତିଲା କହିଲା ମୁଁ ତ ଯାଇଥାନ୍ତି ମଜା ହେଇଥା ତା ତୁ କଣ ପାଇଁ ମତେ ତୁ ନେଲୁ ନାଉ ତ?
ହଁ।
ହେଇକିରି ମାତିଲା ଏଇୟା କଲା। ତାପରେ କଣ କହିଲ ନା ଚିଡିକିରି କହିଲା ତମେ ତମର ଗୁପଚୁପୁ ପାଟି କର ମୁଁ ମୋର ମିକଚର ପାଟି କରି କି ଖାଉଛି।
ହଁ। ଯାହା ହଉ ତାର ଗୋଟେ ପଟେ ବୁଝିଗଲା ଆଉ।
ହଁ। କହିଲା ମତେ ପା କହିଲା କହିଲା ତୁ ମତେ ସ୍କୁଲକୁ ପଠେଇ ଦେଲୁ ମତେ ଯଦି ମାଉସୀ ଘରକୁ ନେଇକି ଯାଇଥାନ୍ତୁ ମୁଁ ତାଙ୍କ ସହିତ ସିୟାର ରହିଥାନ୍ତି ଗୋଟିଏ ମୁଁ ଖାଇଥାନ୍ତି। ଆଉ କେତେ ମଜା ହେଇଥାନ୍ତା। ତୁ ମଜା କରେଇ ଦେଲୁନୁ ମୋର ମତେ ଖାଲି କହୁଚୁ ପାଠ ପଢ଼ ପା ପାଠ ପଢ଼। କହିଲା ସିସିି କ୍ୟାମେରା ଲଗେଇଦେବି। ବଣ୍ଟି ନନା ପାଠ ପଢ଼ି ଯାଉଛି କି ନାଇଁ ଖୁସି ପାଠ ପଢ଼ି ଯାଉଛି କି ନାହିଁ ସ୍କୁ ଲୁରେ କି ବୁଲୁଛନ୍ତି ଖେଳୁଛନ୍ତି ଆଉ ବବୁଲ ଭାଇ କି କହିବି। ଲାପଟପ ରେ କନେକ୍ଟେଡ କରିଦେବେ ମୁଁ ତାକୁ ବସ କିରି ଦେଖିବି ଦେଖିକିରି ତାଙ୍କ କ ହଁ ତାଙ୍କ କ ପ୍ଲେନ ସବୁ ଦେବି ଖୁସି ଆଣ୍ଟି କି ଦେବି ଖୁସିର କମ୍ପ୍ଲେନେ ମା ଉସି କିି ଭାଇକି ଦେବି ବଣ୍ଟି ନନା ର କମ୍ପ୍ଲେନେ। ଆଉ ସିଏ ବସିକି ମାଡ ଖାଇବେ ମୁଁ କହିଲି ତୁ ତାଳି ମାରିବୁ ଆଉ। ଦେଇ କହିଲା କହିଲା ହ ତୁ ତାଳି ମାରିବୁ ଆଉ କହିଲା ନା ମ ମୁଁ ତାଳି ମାରିବିନି ମୁଁ ଦେଖିବି। ଦେଇ କହିଲା ଆଉ ସେଇଥି ନାଇକି ପଳେଇ ଗଲୁ ବାଡେଇ ହଉଥିଲୁ କି ଘରକୁ ଆସିଲୁନୁ ଦା ନହେନେ କୁଦି କଚାଡି ହେଇକିରି କହିଲା ମୁଁ ଘରକୁ ଯିବି ଘରକୁ ଯିବି ହଉଥିଲା। କହିଲା ନା ମ ମିଛେରେ। ଆଉ ମତେ ପୁଣି ପଚାରୁଚି କହୁଚି ମାମା ଆମେ କୋଉଦିନ ମାଉସୀ ଘରକୁ ଯିବା? ମୁଁ କହିଲି ତୋର ବା ପାଠ ପଢା ହେଲାଣି ଆଉ ତୁ ମାଉସୀ ଘର କୁ କୁଆଡ଼େ ଯିବୁ? ନା ପାଠ ପଢା ସରିବନି ଯିବା ବୁଲିକିରି ଆସିବା। ସଣ୍ଡେ ଦିନ ହୁଁ। ଆଉ ବାପା କୁ ଟିକେ ଫୋନ କର ବାପା ଆସିବେ ଆଉ ବାପା ସହିତ ସାଙ୍ଗ ହେଇକିରି ଯିବା। ମୁଁ କହିଲି ତୋ ମାଉସୀ ଘରକୁ ପା ତ ବାପା ନେଇକିରି କାହିଁକି ନ ଯିବ ଛୁଟି କରିକିରି କାମ।
ତା ଜେଜେମା ଘରେ ଏଇନା କଥା ହୁଏ ନା?
ହେଁ ଏଇ ଉଁ ମୁଡୁ ହେଇଛି ଯଦି କଥା ହବ ମୁଡୁ ଯଦି ନ ହେଇଛି କଥା ହବ ନାହି ତ। ଝିଅ ସହିତ ଆଗେ କଥା ହୁଏ। ଝିଅ କଣ କରେ ନା ଏଇ ପାଠ ପଢିବା କଥା ଯୋଉ ପଚାରି ଦିଏ ତାର ମଙ୍ଗ ବିଗିଡି ଯାଏ ଆଉ କ କ କରେ ନା ଝିଅ ସହିତ ଏଣିକି ଫୋନ ଦେଲା କଥା ହେଲାଠୁ ହଉନି। ଉଠେଇକି ପଦେ ଅଧେ କଥା ହେଇଥିବ ଝିଅ ଯଦି ସେ କଥା ଭିତେରେ। ଯଦି ତାକୁ ପାଠ କ ଥା ଟିକେ କଣ କହିଦେଇଛି ଗଲା ଶଇଲା ରଖ ଫୋନ ମାମା ନାଇଁ ତ ଘରେ ମାମା ବ୍ୟସ୍ତରେ ଅଛି କହି କାଟିଦବ। ଆଉ ରୋଷେଇ ବସେଇଲେଣି ନା ନାଇଁ?
ହଁ, ଡାଲି ହେଇକି ଭାତ ବଇଛି।
ହୁଁ
ଉ କଣ ଗୋଟେ ଭଜା ବୋଧେ ହବ ଆଉ
ହୁଁ।
ଲାଇନ ବି ଗଟା ଥିଲା, ଗରମ ଲାଗୁନଥିଲା, ଲାଇନ ଟା ପଳେଇଲା ଯେମିତି, ସାଙ୍ଗେ ସାଙ୍ଗେ ଗରମ ଲାଗୁଛି ପୁରା
ହଁ
ଲାଇନ ଏଇ ଆଗ ଇ ଏଇ ଏଇ ଗରମ ଦିନ ପାଇଁ, ଏଇ ସିଜରିଙ୍ଗଗୁରା ଏତେ କଷ୍ଟ।
ହଁ ତମର ହେଇଥିଲାକି ସିଜେରିଙ୍ଗରେ
ହଁ ଭାଇ ଖୁସି, ମୁଁ ଫେରେ ଯୋଉ ମେ ମାସ, ଜାଣିଥିବ ଯୋଉ ଗରମ
ହୁଁ।
ମେ ମାସ ଗରମ ତ, କହିଲେ ନ ସରେ ନଆ ମୋବାଇଲରେ ଭାଇବ୍ରେସନ ଅଛି, ବୋଧେ
ହଁ ତାର ପା ରିଙ୍ଗ ଟୋଣ କେଉଁଟା ମୋତେ ଝିଅ କହିଥିଲା କାଟିବାକୁ ମୁଁ କାହିଁକି ଇଏ କଲି ହଉନାହିଁ ତ ତ ମତେ କ କହିଲଟ କରିଦବ ମୋ ଫୋନଟଟା ନାଁ ତ ଯଦି କହିଦେବି ମୁଁ ଟୋଟାଲି, କଣ କହିଲ ତମ ଭଏସ ବି ମତେ ମାନେ ଶୁଭିବ ନାହିଁ ତ
ହଁ ମ୍ୟୁଟ ଟା କଲେ ପା ଭଏସ ଶୁଭେନା। କଥାବାର୍ତ୍ତା କିଛି ଶୁବିବନି, ମିଉଟ କାହିଁ କରିବ କି? ମିଉଟ କଲେ ମୋ ଭୟସ ନୁହଁ, ତମେ ଯାହା କହିବ ତମେ ଯଦି କରିବ ତମେ ଯା ତ ଆମକୁ ଶୁଭିବନି ହେଲା କି? ହଁ ଫୋନ ଟା ସାଇଲେଣ୍ଟ ଯୋଉଟା ହଉଛି ଅଲଗା ଆଉ ଟା ମିଉଟଟା ଆମେ କଣ କରନ୍ତି, ଧର ଗୋଟେ ମେଳା କୁ ଯାଇଥାନ୍ତି ହେଲା କି, ମାଇକି ଫାଇକି ଟା ସବୁ ବେଶି ଶୁଭେ, କଥାଟା ଖାଲି ଆମେ ଜିନିଷଟା ଜଣଙ୍କୁ ଦେଖେଇ ପାରିଥାନ୍ତି। ସେଥିଲାଗି ସେଟାକୁ ମିଉଟ କରାଯାଏ, ଲୋକ ଶାନ୍ତି ଦେଖି ପାରିବ ଜିନିଷଟା କିନ୍ତୁ କଥା ନ, ଏଇଟା ତମେ ଭାଇ ବସଣ ରଖ। ଖ ଖୋଲିଦିଅ, ସାଇଲେଣ୍ଟ ଇଏ କରିକି।
ସାଇଲେଣ୍ଟ ବା ଏଥର ନାଇଁ ତ, ମାନେ ଏଥରେ ଅଛି ମିଉଟ ଆଉ ଇଏ ଅଛି ମାନେ, ଭଲମ ଯଦି ମୁଁ କମେଇଦେବି ଭଲମ ଇଏ ହେଇଯିବ।
ଗୋଟେ ଲେଖା ହେଛି ମିଟିଂ ଲେଖା ହେଇଛି, ତମ ମିଟିଂ ଯୋଉଟା ସେଟା ମାରିଛ ବୋଧେ, ହଁ ମିଟିଙ୍ଗଟା ବୁମୁ ହଉଛି ଗୋଟେ ଲେଖା ହେଇଛି ସାଇଲେଣ୍ଟ ମୋଡୁ ଆଉ ଗୋଟେ ଲେଖା ହେଇଛି ଭଲମୁ, ଏ ଯୋଉ ଆମର ଯଉଟା ହଉନାହି, ସାଉଣ୍ଡ ଯୋଉଟା ବଢା ଯାଏନା ହାଲୋ
ନା ଏଥିରେ ମିଟିଙ୍ଗ ଘରିକ ନାହିଁ ତ।
ତ ସାଉଣ୍ଡ ଯଉଥେର ବଢ଼ା ଯାଇନା
ହୁଁ
ସେଇଟାରେ ଯ କ
ନଉଡୁ ଇ ହେ ଏଇଗୁଡା ଲେଖିଛି କିନ୍ତୁ ଏଇ ଇଏ ଲେଖିନାହିଁ ମିଟିଂ ହେରିକା ନାହିଁ ତ?
ସେଇଟା ମିଟିଂଟା କଣ ସେଥିର ଶୋ କରିବ କଣ?
ନା ଏଟା ଶୋ କରୁ ନାହିଁ ତ?
ତମେ ଯୋଉ ଇଏ କର ନା, ଯୋଉ ଉଁ ଯୋଉଟା ଆମର କଲ୍ କଥା ହେଲା, ଯୋଉଟା ଆମେ ସାଉଣ୍ଡ ବଢାଏ। ସେଇଟାକୁ ପୁରା, ପୁରା ଲାଷ୍ଟ ପର୍ଯ୍ୟନ୍ତ ମୁଁ କଥା ହେଇସାରିଲା ସାରିଲା ପରେ, ହେଲା ଲାଷ୍ଟ ପର୍ଯ୍ୟନ୍ତ ତାକୁ ଖାଲି ପୁରା ମାରିବ ସେ ସବୁ ଉପରକୁ ଯେତେବେଳେ ଆସ ତଳେ ଦେଖିବ ଚିହ୍ନ ସେଟାକୁ ଦେଖେଇବ ତମକୁ ଅପସନ ଦେଖେଇବ ହେଲା।
ହଁ ସେରେ ତ ମେ ତମେ ଅଛି ସେଇ ଏରେ ତମେ ଏ ଏଟ ପୁରୁଣା ମୋବାଇଲ ଫୋନ ଏଥର ମାନେ ଏତେ ଅପସନ ନାଇଁ।
ହଁ ହଁ ହଁ ବୁଝିଲୁ ବୁଝିଲୁ।
ହଁ ସେଇ କି ନା। ହଁ ସେଇଥିନାଇଁ କି ଏଥର ମାନେ ମୁଁ ଇଏ କରିପାରେ ନା
ହୁଁ ହୁଁ।
ମୁଁ ଏଇ ଯୋଉ ଯାଇନଥିଲି କଟକ ଫୋନ ଇଏ ହେଇଯାଇଥିଲା ମତେ କହିଲା ଆଉ ଡିସପ୍ଲେ ପକେଇବୁ କଣ ଗୋଟେ କାମ କର ନହେଲେ କିିସ୍ତିରେ ନେଇ ଆଇ କଣ ନେଇ ଆଉ ଆଉ ହଜାର ଟଙ୍କା ନାଇଖା ମାସକୁ ନହେଲେ ଇଏ କରିବା ମୁଁ କ ତାପରେ ହେଲେ ମୁଁ କହିଲି ନାଇଁ କଣ ଡିସପ୍ଲେ ପକେଇ ଦିଅ ଆଉ ଏଇ ଖୁଣା ସେ କାହିଁକି କିସ୍ତି ଖୋଉନ ଆଣିବି କିସ୍ତି ରେ ଯଦି ନ ସ ଦେଇକି ଆଣିବେ ଆଣିବେ ନହେଲେ ମୁଁ କଲି ସିଏ ମୋ ମୁଣ୍ଡ ହଁ ମୁଁ କହିଲି ମା ସେରେ ମୁଁ ଦେଇପାରୁଥିବି ନ ଦେଇ ପାରୁଥିବି ମୁଁ କହିଲି ନା ମୁଁ ଏତେ ଧମିଲାରେ ପଢିବାକୁ ଚାହୁଁନାହିଁ ତ ସେ ଥାଉ ମୁଁ କହିଲେ ଅଛି ଫୋନ ମୋର ଭଲ ଅଛି ଆଉ ତମେ କେବେ ଡିସପ୍ଲେ ଟା ପକେଇ ଦିଅ। ଲାଉ ଏଇଥରକ ପକେଇ ଦେଇଥା ଏଇଥରକ ଡିସପ୍ଲେ ଯଦି ଖରାପେ ହେବ ଆଉ ପକା ପକି କରିବୁନଉ।
ହୁଁ।
ମତେ ଏଇଆ କହିଲେ କହିଲେ ନହେଲେ ମୁଁ ସେ ଫଣ୍ଟା ରଖିବି ତୁ ମୋ ଫଣ୍ଟା ନେଇଯିବୁ ଇଏ କରିବୁ। ମୁଁ କହିଲି ହଉ ଦେଖ୍ୟା ସେ ବେଳ ଅଛି ଇଏ କରିଚି ଆଉ।
ହଁ ପା ଆମ ଏଇ ସଂସାରିକ ଲୋକ ହେଲେ ତ ଏଇଆଉ ପାଞ୍ଚ ଟଙ୍କା ଟେ ଥିଲେ ଭବିଷ୍ୟତ କଥା ଆଣିକି କି ମନ ପଡିବ।
ହୁଁ। ହେଇ ପା ପୁଅର ସ୍କୁଲ୍ ଫିସ୍ଏଇଥା ଦିଆହବ ଅପ୍ରେଲେ ମେ ଜୁନ ଜୁନ୍ ମାସର ଏଇ ଖୁଣା ଯଦି ପନ୍ଦରଶ ଟଙ୍କା ନେଖା ହବ ତ ଚାରି ହଜାରେ ପାଆଶହ ଟଙ୍କା ଏଇ ଖୁଣା ମାନେ ଉଁ ଜୁଲାଇ ଏକ ଏକ ରୁ ଛଅ ଭିତରେ ଦେବାକୁ ପଡିବ। ତମେ ସେଟାଓ ମାନେ ଦିଆହବ ଇଏ କରିବ। ଅପ୍ରେଲ ମାସରେ ଯଉ ନେବେ ଫୁଲ୍ ପଇସା ମେ ମାସର ଅଧା ନେବେ କି କଣ ପଇସା ଟା ଜାଣିକି ତିନି ହଜାରେ ଭଳିଆ ଟଙ୍କା ନେବେ କି ଚାରି ହଜାରେ ଭଳିଆ।
ମୁଁ ହେଇ ଆଣିଥିଲି ଦେଇଥିଲି ଚାରି ହଜାରେ ପାଆଶ। ଚାରି ହଜାରେ ପାଆଶ ଦେଇକି ମାସକୁ ମାସ ଦେଲି ଅଠରଶ ଅଠରଶ ଫାଷ୍ଟ ପଡ଼ିଲା ଏକୋଇଶ। ସେକେଣ୍ଡରେ ତାପରେ ପଡିଲା ଅଠରଶ ଅଠରଶ ଅଠରଶ ପଡିକି ସାତଟା ଆଠଟା କିସ୍ତି ଦେଲି। ପଇଲା ସତରଶ କୁ ଟଙ୍କ ଦଶ ଟଙ୍କା କମ୍। ନା ଅଠରଶ କୁ ଦଶ ଟଙ୍କା କମ୍ ପଇଲା ତାପରେ ଦେଖିଲା ଅଳକୁସ ସବୁ ବ ହିସାବ ମରିଦେଲା ବେଳକୁ ହଉଚି ଉଣେଇଶି ହଜାର।
ହଁ ବା ହଁ।
କନ ଟା ବେଳେକେରେ କଣ ହଉଛି ନା ପ୍ରୋବ୍ଲେମେ ଟ୍ରଚ ମାଥିବୁ ସାଙ୍ଗେ ସାଙ୍ଗେ କଟିଯିବ। ବେଳେକେରେ କ୍ୟାମେରା ଉଠେଇଥିବୁ କ୍ୟାମେରା ବି ଏତେ ଭଲ ଆସୁନି। ଆଉ କ୍ୟାମେରା ଫୋନ ଉ କ୍ୟାମେରା ମାଥିବୁ ତାର ଅଟୋମେଟିକି ପଳଉଥିବ ଜମା ଫଟ ଉଠିବନି। ବେଳେକେରେ ବ୍ୟାଗ କରିବୁ ଜମା ହବ ହବନି ଫୋନ ଗୋଟେ ତୁ ଯଦି ଫୋନ କିଏ କ ବ୍ୟାକ୍ କରିଦବୁ। ସେ ନମ୍ବର ଟାକୁ ଆଉ ତୁ ପାଇବୁନି। କାହାକୁ ମାନେ ଡାଇରେକ୍ଟ ତ କଥା ହେବ କାହିଁକି ଫୋନକୁ ଆଉ କହାକୁ କାଟି ପାରିବନି। ଏମିତି
ହୁଁ ହୁଁ। ଆଉ ତାକୁ ଟିକେ ମୋବାଇଲ ଦୋକାନରେ ଦେଖଉନା। ନହଲେ ନୂଆ ଫୋନ ଆଣିଛନ୍ତି।
ହଁ ବା ଏଇଆ ହେଇଗଲା ଦେଖିବା ଗଲେ କେତେବେଳେ ତାକୁ ଏଇଟା କହମି। ସେ ମା ବେଳେ ବେଳେ ହଉଛି ବେଳେ ବଳେ ହଉନି।
ସେଇଟା କହିବ କହିବୁ ମୋ ଫୋନ୍ ତ ନୂଆ କନ ଏମିତି କାହିଁକି ପ୍ରୋବ୍ଲେମ୍ ହଉଛି। ଯାହା କତରୁ ଆଣିଛ ସେ ନା ଅନଲାଇନରେ ଆଣିଲ।
ନା ନା ଏ ଦୋକାନ ଗୋଟେ।
ଆଉ ସେ ଦୋକାନକୁ ଯାଇକିନି କହିବ।
ହଁ ବା କେତେବେଳେ ଗଲେ ଘରକୁ।